ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ
କଣ କରୁଥିଲ?
ଏ ଏଇଠି ବୁଲୁଚି ଆଉ ତୁମେ?
ହଁ ମୁଁ ଏଠି ବସିଥିଲି।
ଉ ଆଉ କଣ ଖାଇଚ?
ଭାତ ଡାଲମା ତମେ?
ମୁଁ କିଛି ଖାଇନି ଖାଇବି ଆଉ।
ଓହୋ ଆଉ କେମିତିଆ ତମ କେମିତି ଅଛା
ହଁ ଭଲ ଅଛି ଆଉ ତମେ?
ମୁଁ ବି ଭଲ ଅଛି।
ହୁଁ ହୁଁ। ଆଉ ତୁମ ଆଡେ ରଜ ପାଳନ ହଉଛି ନା?
ହଁ ହଁ ହୁଏ।
ଆମର କେମିତି ସବୁ ରଜ ପାଳ
ଆମର ଏମିତି ଗୋଟେ ଜାଗାରେ ଦୋଳି ହୁଏ ସମସ୍ତେ ଖେଳିବାକୁ ସେିଠିକି ଆସନ୍ତି ଏତେ ଧୁମଧାମ ରେ ହୁଏନି ବାକି ହୁଏ। ଆଉ ଅନ୍ୟ ଗାଁ ରୁ ପିଲାମାନେ ଆସନ୍ତି ଖେଳିବାକୁ, ଆମେ ବି ଅନ୍ୟ ଗାଁକୁ ଯାଉ ଖେଳିବାକୁ।
ଓହୋ।
ଆଉ ତୋମ ଗାଁ ରେ କେମିତି ରଜ ପାଳନ ହୁଏ?
ଆମ ଗାଁରେ ବି ସେମିତି ବେଶୀ ଧୁମଧାମ୍ ରେ ହୁଏନି ଏମିତି ଅଳ୍ପ ଏମିତି ତିନି ଚାରିଟା ଖଣ୍ଡେ ଦୋଳି ପଡେ, ଛୋଟ ଗାଁ ତ।
ଓ ହଁ। ଆଉ ପଢ଼ାପଢ଼ି କଣ ଚାଲିଛି?
ହଁ ଭଲ ସବୁ, ତୁମର?
ମୋର ବି ଭଲ।
ଓହୋ, ଆଉ ରଥଯାତ୍ରା ତୋମ ଆଡ଼େ ହଉଚି ନା?
ନା ଆମ ଗାଁରେ ହୁଏନି, ଆମ ଗାଁ ପାଖ ଗାଁରେ ହୁଏ ରଥଯାତ୍ରା।
ଓ ବଡ଼ ରଥ ନା ଛୋଟ ରଥ?
ତୋମର?
ହଁ ଆମ ଆଡ଼େ ବି ହୁଏ। ଛୋଟ ରଥ ହେଲେ, ଆଉ ଛୋଟ ରଥ ହୁ ଛୋଟ ରଥ ହୁଏ, ଛୋଟ ଛୁଆ ମାନେ ଟାଣନ୍ତି। ଏ ବେଶୀ ବଡ଼ ହୁଏନାହିଁ।
ଆଚ୍ଛା।
ହୁଁ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି, ତୋମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହଁ ହଁ ଆଉ ତୋମକୁ କଣ ସବୁ ଭଲ ଲାଗେ?
ହଁ ମୋତେ ଖାଇବାକୁ ଭଲ ଲାଗେ, ଖେଳିବାକୁ ଭଲ ଲାଗେ, ପଢ଼ିବାକୁ ଏମତି ଅଳ୍ପ ଅଳ୍ପ ଭଲ ଲାଗେ।
ଆଚ୍ଛା।
ହୁଁ ଆଉ ତୁମକୁ?
ମତେ ମତେ ଶୋଇବାକୁ ଭଲ ଲାଗେ।
ବଢ଼ିଆ।
ଆଉ ମୁଭି, ଡ୍ୟାନ୍ସ, ସଙ୍ଗ ଏ
ହଁ ସେମିତି ଗୀତ ଗାଏ। ଗୀତ ଗାଏ ନା ଚ ଅଳ୍ପ ଏମ-ଏମତି ମୁଁ ଫିଲ୍ମ ବି ଦେଖିବାକୁ ଭଲ ଲାଗେ। ଆଉ ତୁମକୁ?
ବାଃ ମୋତେ ବି ଗୀତ ଭଲ ଲାଗେ।
ହଁ ହଁ ଗୀତ ଗାଅ ତୋମେ?
ହଁ ଗୀ
ଗୀତ ଗାଅ
ହଁ।
ଆଉ ଡ୍ୟାନ୍ସ?
ହଁ ନାଚେ, ଟିକେ ଟିକେ ଏମିତି ଗ୍ରୁପ ମାନେ ସାଙ୍ଗ ହେଇ ସମସ୍ତେ ନାଚିଲେ ନାଚେ। ଏକା କେବେ କୋଉଠି ପଫ ମାନେ ନା
ହୁଁ ହୁଁ।
ଏ ଏକା ନାଚ କି?
ସାଙ୍ଗମାନଙ୍କ ନାଇଁ ନାଇଁ ସେଇ ସାଙ୍ଗମାନଙ୍କ ସହ ନାଚେ ଆଉ।
ଓହୋ।
ଓ।
ଆଉ
ଆଉ ଅଷ୍ଟମୀ କି ତମେ ଡ୍ରେସ୍ କର?
ହଁ ମୁଁ ବଡ ଯେହେତୁ, କରେ ତୋମେ?
ଓହୋ, ହଁ ମୁଁ ବି ବଡ, ମୁଁ ବି କରେ।
ଆଉ ରଜ ପାଇଁ ଡ୍ରେସ୍ କିଣି ସାରିଲଣି?
ହଁ କିଣି ସାରିଲେଣି, ତୋମେ କିଣି ସାରିଲଣି?
ନା ମୁଁ କିଣିନି।
ଓହୋ, ଆଉ ତୋମେ କେତେ ଭାଇ ଭଉଣୀ କି?
ଆମେ ଦୁଇ ଜଣ, ତୋମର?
ଓ, ହଁ ଆମେ ବି ଦି ଜଣ ଭାଇ ଭଉଣୀ ମୁ- ମୁଁ ବଡ ଆମ ପୁଅ ସାନ।
ହଁ ହଁ।
ହଁ।
ଆଉ ଘରେ ତୋମେ ଦୁଷ୍ଟାମୀ କର?
ନାଇଁ ବଡ ପିଲା ହେଲେଣି ଆଉ କଣ ଦୁଷ୍ଟାମି କରିବି, ତୋମେ କରୁଚ ଦୁଷ୍ଟାାମି କି?
କରେନି, ଏମତି ଟିକେ ଟିକେ କରିଦିଏ, ଆଉ।
ହଁ।
ଆଉ କଣ ଖାଇବାକୁ ଭଲ ଲାଗେ?
ହଁ ଖାଇବାକୁ ଭଲ ଲାଗେ ପଖାଳ ପଖାଳ ତ ଆମ ଓଡ଼ିଆ ମାନଙ୍କର ବେଷ୍ଟ ଆଉ।
ତୋମକୁ ରୋଷେଇ ଆସେ?
ନା ରୋଷେଇ ଆସିନେ, ତୋମକୁ ଆସେ?
ହଁ ରୋଷେଇ ଆସେ, ମୁଁ ନିଜେ ରୋଷେଇ କରି ଖାଏ।
ଓ। ଆଉ ତୋମକୁ କଣ ଖାଇବାକୁ ଭଲ ଲାଗେ? ଓହୋ।
ପ୍ରସାଦ ଟାଇପ୍ ର ଯୋଉ ମନ୍ଦିରରେ ମିଳେ ଭାତ, ଡାଲମା ଖଟା
ହୁଁ ହୁଁ।
ସେଇ ଭଳିଆ ଖାଦ୍ୟ।
ଓ ହୋ। ହଁ ହଁ ଭଲ ଆଉ ପ୍ରସାଦ ସବୁଠୁ ଭଲ ଖାଦ୍ୟ, ଠାକୁରଙ୍କ ଜିନିଷ ଯେହେତୁ।
ହଁ।
ହଁ।
ଆଉ କଣ କେମିତି ତୋମ କ୍ଲାସ୍ ରେ ତୋମ
ଆଉ ଘରେ ମା ହଁ, ତୋମର?
ହଁ ମୋ ସାଙ୍ଗମାନେ ଭଲ।
ଓହୋ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇଠି ସମସ୍ତେ ବସିଛନ୍ତି ବୋଉ ରୋଷେଇ କରୁଛି। ତମ ଘରେ?
ହଁ ଆମ ଘରେ ବି ଏଇ ସମସ୍ତେ ଭୋଜି ଖାଇ ଯାଇଥିଲେ ଏବେ ଆସିଥିଲେ।
ଆଜି ଭୋଜି ହଉଥିଲା ତମ ଗାଁରେ?
ହଁ ଆମ ଗାଁ ରେ ଏଇ ଜଣଙ୍କର ମୂର୍ତ୍ତିକିଆ ହେଇଥିଲା ତ। ମୁଁ ଏଇ କଲ କୁ ୱେଟ କରିଥିଲି ତ ଯାଇନଥିଲି ଆଉ।
ଭଲ
ହ।
ତମକୁ ଭୋଜି ଖାଇବାକୁ ଭଲ ଲାଗେ?
ହଁ ଭଲ ଲାଗେ।
ଓହୋ ଭୋଜିରେ କୋଉ ଜିନିଷ ଟା ଭଲା ଲାଗେ ଖାଇବାକୁ?
ଭୋଜିରେ ଡାଲମା ମିକ୍ସଚର୍
ଭଲ ସେଇଟା ହି ଭଲ ଖାଇବାଟା।
ଆଉ ତୁମକୁୁ?
ହୁ ହ ହୁ। ମୋତେ ବି ମିକ୍ସଚର୍ ଭଲ ଲାଗେ। ଖାଇବା
ହୁଁ ଓହୋ ରଜରେ ତମେ ଅଳତା ଲଗାଅ?
ହଁ ଅଳତା ଲଗାଏ।
ଓ ହୋ
ତମେ?
ହଁ ମୁଁ ବି ଲଗାଏ ଅଳତା ଲଗାଏ ପାଉଁଜି ପିନ୍ଧେ ଚୁଡି ପିନ୍ଧେ।
ହଁ ଏମିତି ସଜବାଜ ଝିଅ ପିଲା ଯେହେତୁ ହବା କଥା।
ହଁ ହଁ ସମସ୍ତେ ତ ସଜହେବାକୁ ଝିଅ ପିଲାମାନେେ ଭଲ ପାଆନ୍ତି ଆଉ। ହୁଁ
ଆଉ ଯୋଉ ଡ୍ରେସ୍ କିଣିଛ ଅ ଅନଲାଇନ ନା ଅଫଲାଇନ?
ନାଇଁ ଏଇ ଦୋକାନରୁ।
ଓହ ତମ ଆଡେ ଭଲ ଡ୍ରେସ୍ ଦୋକାନ ଅଛି।
ହଁ ଭୁବନ ପା।
ଓହ ଭୁବନ।
ହ ଆଉ ଦେହ ପା ସମସ୍ତଙ୍କର ଭଲ?
ହଁ ସବୁ ଭଲ।
ହୁଁ ହୁଁ
ଆଉ ତମେ ବାହାରେ ବୁଲିବାକୁ ଭଲ ଲାଗେ ମାନେ
ହଁ ବାକୁ ଭଲ ଲାଗେ ହେଲେ ଏ ବି ନୁହଁ। ଆଉ ତମକୁ ଭଲ ଲାଗେ?
ନା ମତେ ବୁଲିବାକୁ ଭଲ ଲାଗେନି।
ହୁଁ
ଘରେ ରୁହ ନା ବାହାର କୋଉଠି ରୁହ?
ମୁଁ ଘରେ ରହେ।
ହ ହ।
ହଁ।
ଆଉ କଣ କେମ୍ ତି ଆଉ ତମ ଆଡେ ଖରା କେମିତି ହୋଉଚି?
ହଁ ଖରା ତ ଆମଆ ବ ବୋହୁତ୍ ଜୋର୍ ବେ ଯୋଉ ଦି ଦିନି ହେଲା ବର୍ଷା ହୋଉଥୁଲା ତ ସେଥିଲାଗି ଟିକେ କମି ଯାଇଛି। ବର୍ଷା ତ ହୋଉନଥିଲା ଏତି ହେଲେ ଆଟା ଏଳେ ପ ମାନେ ଏମିତି ଟିକେ ପବନ୍ ଫବନ୍ ହୋଉ ତୁଲା ଆଉ ଟିକେ ଏମିତି ଫିରି ଫିରି ବର୍ଷା ହବ ପୁଣି ଇ-ଇ-ଇ ଯିବ ଭାରି ଆଉ ମାନେ ଏମିତି ପୁରା କୁଛ ତର ସେମିତି ବର୍ଷା ହୋଇନାହିଁ
ଓହୋ ଖରାଦିନ ତ
ହଁ। ଆଉ ତମ ଆଡେ ବର୍ଷା ହୋଉଚି?
ହଁ ଆମ ଆଡେ ହେଇଥିଲା କାଲି।
ଆଉ।
ବହୁତ୍ ଜୋରେ ହେଇଥିଲା ନା ଅଳ୍ପ ହେଇଥିଲା?
ନା ଅଳ୍ପ ହେଇଥିଲା ତାପରେ ପୁଣି ଛାଡିଗଲା ଆଉ।
ହଁ ଅଳ୍ପ ଅଳ୍ପ ତ ହୋଉଚି ଆଉ। ଟିକେ ଜୋରେ ହେଇଗଲେ ଟିକେ ଥଣ୍ଡା ଲାଗନ୍ତା।
ହୁଁ।
ଆଉ ତମୁକୁ କୋଉ ଋତୁ ଭଲ ଲାଗେ?
ମୋତେ ଏ-ଏ ତେ ଭଲ୍ ଲାଗେ ଖରା ଖରା ନାଇଁ ଖରା ଭଲ୍ ଲାଗେନି। ଶୀତ ଭଲ ଲାଗେ ଆଉ।
ଅ ହଁ। ମତେ ଏଇ ଶୀତ ଋତୁ ହିଁ ଭଲ ଲାଗେ।
ଉ ହୁଁ।
ଆମ ଦି ଜଣଙ୍କର ସବୁ ଏକା ଏକା ହେଇଯାଉଚି।
ତ ଦିନେ କମଳ ଘୋଡ଼େଇ ହେଇକି ଶୋଇବ ଘରେ ଆଉ କଣ। ଖରା ଦିନେ କିଏ ଏତେ ଝାଳ ଫାଳ ପୋଛୁଥୁବ। ଝାଳରେ ବୋହି ଯାଉଥୁବ।
ହୁଁ। ହଉ ରଖୁଚି ହୁଁ।
ଓ ହୋ।